ଅ
ହଁ ସାଙ୍ଗ କଣ କରୁଚ?
ଚ
ମୁଁ
ମୁ ଏ ଖାଇକି ଗଡ଼ପଡ ହଉଥିଲି ଆଉ। ମୁଁ ଏଇ ଖାଇକି ଗଡ଼ପଡ଼ ଟିକେ ହଉଥିଲି।
କଣ ନିଦ ଲାଗିଲାନି ବୋଧେ?
ନା ନିଦ ଲାଗିନି। ଟିକେ ଗଡପଡ ହଉଥିଲି ଆଉ।
ଆଚଛା କଣ ଖାଇଲେ?
ଖାଇଲି ମୁଁ କହୁନଥିଲି ତୁମକୁ ଆଜି ଦିନରେ ହଁ ଯୋଉ ଆମ ଘରେ ଆଜି ପିଠାପଣା ଟିକେ ହଉଚି ନା ରଜ ପର୍ବ ପାଇଁ ସମସ୍ତେ ଟିକେ କରୁଚନ୍ତି ଆଗତୁରା ତ ସେ ସବୁ ହେଇଥିଲା ଖାଇଥିଲି ଆଉ ଆମର କାକରା ପୁରୀ। ତାପରେ ସନ୍ଧ୍ୟା ବେଳେ ବି ପାସ୍ତା ବନେଇଥିଲି ଖାଇଥିଲି ଆଉ ଏଇନା ରାତିରେ ଟିକେ ଖାଇଦେଲି କାକରା ପୁରୀ ସବୁ ହେଇଥିଲା।
ଆଚ୍ଛା।
ଆଉ ତୁମେ କଣ ଖାଇଲ?
ମୁଁ ମୁଁ ଖାଇଥିଲି ବରା ଆଉ ସିଙ୍ଗଡା ଆଉ ମିଠ ବା ଆଉ କିଛି ଭୋକ କଲେନି ସେ ଆଉ କିଛି ଖାଇଲେନି ବାସ୍ ଏତିକି
ହଁ ହଁ ସବୁବେଳେ ଖାଲି ବାହାର ଜିନିଷ ଖାଅ ବାହାର ଜିନିଷ ଖାଅ ଦେହ ଖରାପ କର
କଅ କରିବା ବାହାର ଜିନିଷ ସିନା ଦେହ ପାଇଁ ଖରାପ ପାଟିକିବା ଭଲ
ହୁଁ ହୁଁ ହୁଁ ପାଟିକି ଭଲ ଆଉ ଦେହକୁ ଯୋଉ ଖରାପ
ଦେହକୁ ଖରାପ ହେଲେ କଅଁ କରିବା ଆମକୁ ତ ମନ ମାନୁନି ଆମେ ତ ଖାଇଦଉଛୁ ଆଉ
ହଁ ଆଉ ମା
ଭଲ ଅଛନ୍ତି
ଓ ଆଚ୍ଛା ସେମାନେ ସେ ଖାଇ ସାରିଲେଣି
ହଁ ହଁ ସେ ସବୁ ଖାଇସାରିଲଣି ଆମ ଘରେ ସମସ୍ତେ ଖାଇ ସାରିଲେଣି ମୁଁ ଖାଇକି ବାହାରେ ଟିକେ ପବନ ଖାଉଥିଲି ଗରମ ହଉଛିି ନା ଘର ଭିତରେ ସେ ଟିକେ ବାହାରେ ଟିକେ ହବା ଖାଉୁଚ ବୁଲୁଛି ଆଉ
ଆଛା ଆଉ ତମେ ଶଉଛ କଣ କେତେବେଳେ ରାତିକି
ହଁ ରାତି ସେଇ ଦଶଟା ଏଗାରଟା ବେଳେ ଶୋଉଛି ଆଉ ସାଢେ ଦଶଟା ଏଗାରଟା ହେଇଯାଉଛି ଆଉ
ଆଚ୍ଛା ଆଚ୍ଛା ଆଉ ତୁମ ଆଡେ ରଥଯାତ୍ରା ତ ଏବେ ଆସିଲାଣି ଆଉ ଉ ତମ ଗାରେ ଥଗା ରଥ ସବୁ ତିଆରି କରୁ ରଥରେ ତ ପୁରୀ ତ ଉ ଜଗନ୍ନାଥ ରୌରୀ ନ ଲାଗିଲେ ତ ଆମେ ଯାଇପାରିବାନି ଯେତେ ମନ ଥିଲେ ବି ଯେପର୍ଯ୍ୟନ୍ତ ଡୋରି ନ ଲାଗି ଆମେ ଯାଇପାରିବାନି ତ ଆମେ କଣ କରୁ ରଥଯାତ୍ରରେ ଗାଁ ରେ ସବୁ ରଥ ବନେଇକି ରାସ୍ତାରେ ଛିଡା ହେଇକି ପଇସା ମାଗୁ
ହଁ ଆମ ଗାଁରେ ବି ଛୁଆମାନୋନ ସବୁ କରନ୍ତି ସେଇଆ
ଆଉ ତମେ ରଥଯାତ୍ରା ଉପରେ ସବୁ କଣ କଣ ଜାଣିଛ କହିଲ ତାର କଣ ତାର ସବୁ ହଁ ଉଁ ଏ ମ ମୁଖ୍ୟ ସବୁ କଣ ରଥଯାତ୍ରାର ମହତ୍ଵ ଟା କଣ କହିଲ
ରଥ ଯାତ୍ରାର ମହତ୍ଵ ମୁଁ ବେଶୀ ତ ଜାଣିନି କିନ୍ତୁ ଯେତିକି ଜାଣୁଛି ଆପଣଙ୍କୁ ଜଣଉଛି
ଆ ରଥଯାତ୍ରା ତ ହଉଛି ଆମର ଜଗନ୍ନାଥ ବଳଭଦ୍ର ଆଉ ମା ସୁଭଦ୍ରାଙ୍କ ପାଇଁ ପାଳନ ହୁଏ। ଆଉ ସେଥିରେ ଜଗନ୍ନାଥ ତାଙ୍କ ମାଉସୀ ଘରକୁ ଯାଆନ୍ତି ବୁଲିବା ପାଇଁ।
ହଁ।
ଆଉ ଜଗନ୍ନାଥ ନନ୍ଦିଘୋଷରେ ବସନ୍ତି ଆଉ ବଳଭଦ୍ର ତାଳ ଧ୍ବଜ ରଥରେ ବସନ୍ତି ଆଉ ସୁଭଦ୍ରା ମାତା ଦେବଦଳନ ରଥରେ ବସନ୍ତି ହଁ ରଥରେ ବସିକି ସେ ତାଙ୍କ ମାଉସୀ ଘରକୁ ଗମନ କରନ୍ତି ଆଉ ମାଉସ କ ଘର କେତେ ଦିନ ରୁହନ୍ତି ମାଉସୀ ଘରୁ ଫେରିଲା ପରେ ଲକ୍ଷ୍ମୀ ମା ସାଆନ୍ତାଣି ରାଗିଥାନ୍ତି ତାକୁ ଜଗନ୍ନାଥ ରସଗୋଲା ଦେଇକି ତାଙ୍କୁ ମନାନ୍ତି
ହଁ ହଁ ହଁ
ହଁ ମୁଁ ଏତିକି ଜାଣିଛି ଆଉ ପୁରୀ ମନ୍ଦିର ବିଷୟରେ ମୁଁ କିଛି କିଛି ଜାଣିଛି ହ ମନ୍ଦିରଙ୍କୁ ହଁ ମନ୍ଦିରକ କୁ ଆମର ପୁରୀ ମନ୍ଦିରକୁ ଦ୍ଵାଦଶ ଶତାବ୍ଦୀରେ ଅନନ୍ତ ତ ବର୍ମ ଚୋଡଗଙ୍ଗ ଦେବ ନିର୍ମାଣ କରିଥିଲେ ଆ ମନ୍ଦିରର ଉ ଉଚ୍ଚତା ପ୍ରାୟ ଦୁଇଶହ ଚଉଦ ପୁଟ ଫୁଟ ଏବଂ ଏହାର ଶିଖରରେ ନୀଳଚକ୍ର ଓ ପତିତ ପାବନ ମାନ ସ୍ୱଭାବ ପାଉଛି। ଆଉ ଆଉ ଗୋଟେ ରହସ୍ୟ ବି ଜାଣି ଯୋଉଟା ନୀଳଚକ୍ର ଟା ହଉଛି ଆପଣ ତଳୁ ଥାାଇଁକି ଯୋଉ ପଟକୁ ବି ଆପଣ ନୀଳଚକ୍ରକୁ ଚାହିଁବି ନୀଳଚକ୍ରର ଆପଣଙ୍କ ଆଡକୁ ହିଁ ଅନେଇଥିବାକୁ ଚାହିଁବ ଦେଖାଯିବ
ଯାଇକି ବି ମୁଁ ସେଇଟା ଥରେ ପରୀକ୍ଷା କରିଥିଲି ମତେ ବି ମୁଁ ମାନେ ମତେ ଠିକ ଲାଗିଲା। ଏଇଟା ସତ କଥା
ହଁ-ହଁ। ଆଉ ପତିତପାବନ ହେଉଛି ପବନରେ ବିପରୀତ ଦିଗରେ ସବୁବେଳେ ଉଡେ।
ହଁ ହଁ ହଁ। ଯାହା ହଉ ଆମ ପୁରୀର ଏତେ ସବୁ ରହସ୍ୟ ମାନେ ଅଛି। ମାନେ ଯୋଉଠିକି ବୈଜ୍ଞାନିକଙ୍କ ପରୀକ୍ଷା ବି ସେଠି ମାନେ କାମ ଦବନି।
ହଁ ଆଉ ଗୋଟେ ବି ଜାଣିଛି ହଉଛି ପୁରୀ ମନ୍ଦିରର ଛାଇ ମଧ୍ୟ ନାହିଁ।
ହଁ ତ ଏଇଟା ତ ଆମେ ଜାଣି ମାନେ ତ ସେତି ତାର ଛାଇ ଟା ମାନେ ଜଣା ଯାଏନା। ହଁ ହଁ ସେଟା ବି ବି ଜାଣିଥିବି କିନ୍ତୁ ଏଇଟା ବି ହଁ ଠିକ୍ କଥା କହିଲେ କି ପୁରୀ ମନ୍ଦିରରେ ଯୋଉଠି ମାନେ ତାର ଛାଇ ହିଁ ନାହିଁ। ତାପରେ ଉଁ ପୁରୀ ମନ୍ଦିର ତ ତା ମନ୍ଦିରରେ ତ ମହାପ୍ରସାଦ ତ ବହୁତ୍ ପ୍ରସିଦ୍ଧ।
ଶ୍ରୀ ମନ୍ଦିରରେ ମହାପ୍ରସାଦ କୁ ପୁରୀ ମନ୍ଦିରର ମହାପ୍ରସାଦ ମଧ୍ୟ ବହୁତ୍ ପ୍ରସିଦ୍ଧ। ଏହାକୁ ପୁରୀ ମନ୍ଦିରର ଅ ପ୍ରସାଦ କୁ ଆମେ ଅବଢା ଭାବରେ କହିଥାଉ ଅବଢା ବୋଲି କହିଥାଉ ଏଇଟା ଆପଣ ଜାଣିଛନ୍ତି?
ହଁ ସେଟା ତ ଜାଣିଛି ଅଭଢା ବୋଲି କୁହାଯାଏ ତ ସେଠି ଯେତେ କେବେ ସେଠି ଅଭାବ ମାନେ ମାନେ ସରି ନଥାଏ ଆମେ ଯେତେ ପୁରୀର ମାନେ ଏଯେ ମାନେ ଯୋଉ ଯୋଉଟା ଆମର ଅବଢାଟା ଯୋଉଟା ପ୍ରସାଦ କରାଯାଇଥାଏ ମହାପ୍ରସାଦ ଆମେ ଯେ ଯେତେ ଲୋକ ହଉଥିନେ କାହିଁକି ସେମାନେ ଅବଢା ପାଇକି ହିଁ ସେମାନେ ଫେରିଥାନ୍ତି କେବେ ମାନେ ଖାଲି ହାତରେ କେବେ ମାନେ ମାନେ ଆସିନଥାନ୍ତି ଯାହା ବିି ହେଲେ ଅବଢା ଟା ଖାଇକି ହିଁ ଆସିଥାନ୍ତି ମହାପ୍ରସାଦ କେବେ ମାନେ ଅଭାବ ହେଇନଥାଏ।
ହୁଁ ପୁରୀ ମନ୍ଦିରେ କେବେ ଅଭଢା ସଟ୍ ଟ ମାନେ କେବେ ପଡେନା ହଜାର ହଜାର ଲୋକ ହଜାର ହ ହଜାରେ ଲୋକ ଲକ୍ଷ ଲକ୍ଷ ଲୋକ ହୁଅନ୍ତୁ ସମସ୍ତଙ୍କ ପାଇଁ
ହଁ ହଁ ତାପରେ ମହାପ୍ରସାଦ ବି ମାନେ ବଳିଲେ ବି ତ ସେଟା ବି ଅଁ ତ ତାକୁ ମାନେ ଅଲ ଗା ମାନେ ବଳିଲେ ବି ତାକୁ ଆମେ ଅବଡା ରୂପରେ ହିଁ ବ୍ୟବହାର କରିଥାଉ। ତ ହଁ ନିର୍ମାଲ୍ୟ ନିର୍ମାଲ୍ୟ ସରି ହଁ ହଁ ନିର୍ମାଲ୍ୟ। ଲ୍ୟ ତ ନିର୍ମାଲ୍ୟ ରୂପରେ ସେଟା ଲାଗିଲା। ତାପରେ ମହାପ୍ରସାଦ ମହାପ୍ରସାଦ ଖାଇଲେ ଆଉ ଜାହା ରହିଲେ ତ ସେଟା ନିର୍ମାଲ୍ୟ ହେଇଗଲା। ତ ଯେ ଏଟା ମନେ ରଖିଥା ଯେବେ ଜଗନ୍ନାଥ ମନ୍ଦିର ଯିବ କେବେ ଖାଲି ହାତରେ ଫେରିବନି ଯାହାବି ହେଲେ ସାଙ୍ଗରେ ନିର୍ମାଲ୍ୟ ହେଇଥାଉ କି ମହାପ୍ରସାଦ ହେ ତ ସାଙ୍ଗରେ ଧରିକି ଫେରିବ ମନ୍ଦିର ପୁରୀ ମନ୍ଦିର ଗଲେ କାଳେ କୁହନ୍ତି କି ଖାଲି ହାତରେ ଫେର ପେରନ୍ତିନି।
ଆଉ ପୁରୀ ମନ୍ଦିରରେ ଆଉ ଗୋଟେ ଭୋଗ ମଧ୍ୟ ପୁରୀ ଭଗବାନଙ୍କ ପାଖେ ଲାଗେ। ସେଟା ଖଜା କୁହନ୍ତି।
ହଁ ଖଜା ତ ସେଟା ପ୍ରସିଦ୍ଧ ପୁରା ପୁରୀରେ ଆଉ। ଆ ମୁଁ ଯେବେ ବିି ଯାଏ ତ ଖଜା ଆଗେ ଖାଏ ଆଉ ଘରକୁ ଯାହା ବି ହେଲେ ମୁଁ ନେଇକି ଆସେ।
ହଁ ସେଟା ସମସ୍ତେ ଯିଏ ବି ପୁରୀ ଯାଆନ୍ତୁ ଘର ପାଖରେ ହଉ କିମ୍ବା ଆ ନିଜେ ଯାଅ କି ସେମାନେ ଭୋଗ ଆଣିଲେ କିନ୍ତୁ ଗାଁ ରେ ବାଣ୍ଟନ୍ତି ନା କି?
ହଁ ପରା ହଁ ପରା। ତ ପୁରୀ ମନ୍ଦିର ଏତେ ମତେ ମାନେ ଧା ମତେ ସବୁଠୁ ଧାର୍ମିକ ସ୍ଥାନ ମତେ ବହୁତ୍ ସେଇ ପୁରୀ ମନ୍ଦିର ହିଁ ଲାଗେ। ତ ଆମେ ଯଦି ଜାଣିଚନ୍ତି ଆମର ଓଡିଆ ସଂସ୍କୃତି ପରମ୍ପରା ଆଉ ଆସ୍ଥାର ପ୍ରତୀକ ହେଲା ଆମର ପୁରୀ ମନ୍ଦିର ତ ଏୟା ଓଡ଼ି ଶା କୁ ଗୌରବ କୁ ଆମ ଓଡିଶାର ଗୌରବ କୁ ସାରା ବିଶ୍ୱରେ ପରିଚିତ। କେତେ କେତେ ଦେଶ ବିଦେଶରୁ ଏଇ ମନ୍ଦିରକୁ ଆସିଥାନ୍ତି ଆମେ ବି ଯେବେ ଯାଇଥାନ୍ତି ଆମେ ସବୁ ବାହାର ଦେଶର ଲୋକୋଙ୍କୁ ତ ଦେଖିବାକୁ ସେଠି ପାଇଥାନ୍ତି। ଆଉ ତାପରେ ସେ ଜଗନ୍ନାଥ ମନ୍ଦିର ତ ଆମର ଐତିହ୍ୟ କୃତ୍ତି ପ୍ରକୃତି ଆଉ ଭକ୍ତିର ପ୍ର ପ୍ରତୀକ ତ ଓଡିଶାର ଅମୂଲ୍ୟ ସମ୍ପଦ ବି। ଅଁ ପ୍ରତ୍ୟେକ ଓଡିଆ ପାଇଁ ଗର୍ବର ବିଷୟ ପୁରୀ ମନ୍ଦିର ଆମର। ତ ତମେ ଯେବେ ଯାଅ ପୁରୀ ମନ୍ଦିର ତମେ ସମୁଦ୍ର କୂଳକୁ ତ ଯାଉଥୁବ?
ହଁ ମୁଁ ସମୁଦ୍ର କୂଳକୁ ଯାଏ। ଆଉ ପୁରୀ ମନ୍ଦିର କୁ ଯାଏ ଠାକୁର ଦର୍ଶନ କରିସାରି ସମୁଦ୍ର କୂଳକୁ ଯାଇ। ସମୁଦ୍ର କୂଳର ପରିବେଶ ଟା ଏତେ ସୁନ୍ଦର ଲାଗେ ମତେ ଥଣ୍ଡା ଥଣ୍ଡା ପବନ ଦୋଉଥୁବ ସମୁଦ୍ରର ଲହରୀର ଶବ୍ଦ। କାନକୁ ଗୁଜ୍ଜରିତ କରୁଥୁବ ମାନେ ଲାଗେ କି ଯେମିତି ଅ ପୂର୍ବ ଶାନ୍ତି ଯେମିତି ଆପଣ ଆପଣଙ୍କର ବ୍ୟକ୍ତିଗତ ଜୀବନର ସମସ୍ୟା ହୋଉ କିମ୍ବା ଅ ବାହାର ମାନେ କିଛି ଆପଣଙ୍କ ପାରିବାରିକ ସମସ୍ୟା ବା ଆପଣଙ୍କ ଯେ ଯେବେ ଯିବେ ପୁର ମନ୍ଦିରକୁ ସମୁଦ୍ର କୂଳକୁ ଆପଣ ସେସବୁ ପୁରା ଭୁଲିିଯିବେ ଯେମିତି ଆପଣ ଲାଗିବ ଆପଣ ପୁରା ଅଲଗା ଦୁନିଆ ରେ ଗୋ ଟେ ଅଛନ୍ତି ଆପଣଙ୍କୁ ପୁରା ଅଲଗା ପକାର ଭାବନା ଆସିବ।
ହଁ ପରା।
ମତେ ପୁରୀ ମନ୍ଦିର ଯେବେ ବି ଯିବା ଯ ମାନେ ଯେବେବି ମତେ ଯେ ଡାକନ୍ତି ଆସ ଯିବା ପୁରୀ ଯିବା ବୁଲିବା ପାଇଁ ମୁଁ କେବେ ମନା କରେନା।
ହୁଁ ହୁଁ ହୁଁ। ତ ସେଇ ଜାଗାକୁ କେବେ ମନା କରି ହିଁ ହବନି। ସବୁ ସେଇ ଜଗାର ହିଁ ଇଚ୍ଛା ଡୋରି ଲାଗିବ ମାନେ ସାଙ୍ଗେ ସାଙ୍ଗେ ଚାଲ। ତମେ ଦେଖିବ ଏତେ ମାନେ ଉଁ ଭାବିକି ରହିଥିବ ପୁରୀ ମନ୍ଦିର ଯିବା କିନ୍ତୁ ଯାଇପାରୁିନଥୁବ କିନ୍ତୁ ଏମିତି ଗୋଟେ ସମୟ ହଠାତ୍ କିନା ଚାଲ ପୁରୀ ମନ୍ଦିର ମାନେ ସାଙ୍ଗେ ସାଙ୍ଗେ ପଳେଇଥିବ।
ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ ଆମେ କିଛି କହିପାରିବାନି। ଭଗବାନ ହିଁ ଯାହାକୁ ନ ଚାହିଁବେ ତାଙ୍କ ଦର୍ଶନ ଦବା ପାଇଁ ଆ ସେ ଚାହିଁଲେ ବି ଦର୍ଶନ କରିପାରିବ ନାହିଁ କାହିଁକି କୁହନ୍ତି ଭଗବାନଙ୍କର ଡୋରି ଲାଗିଚି ବୋଧେ ଆଉ ଆପଣ ପୁରୀ ଯାଇଚନ୍ତି?
ହଁ ପରା ତ ସମୁଦ୍ର କୂଳରେ ତ ମତେ ତ ଏତେ ଖୁସି ଲାଗେ ମାନେ ଯେତେ ମୋର ଚିନ୍ତା ଥିଲେ ବି ତ ସମୁଦ୍ର କୂଳରେ ବସିଲେ ଏତେ ଶାନ୍ତି ଲାଗେ ତମେ କେବେ ସମୁଦ୍ର ଆଳତି ଦେଖିଚେ ନା ତ ସେରା ଜାଣିଚେ ନା କୋଉ ମାନେ ପଟେ ସମୁଦ୍ରରେ ଆଳତି ଦିଆଯାଇଥାଏ। ଠିକ ସନ୍ଧ୍ୟା ହବ ଛଅଟା ମାନେ ଛଅଟା ସମୟରେ ସ୍ୱର୍ଗଦ୍ୱାର ତ ଜାଣିଥିବ ପୁରୀର ତ ସ୍ୱର୍ଗଦ୍ୱାର ସାମ୍ନାରେ ହିଁ ସନ୍ଧ୍ୟା ଆଳ ମାନେ ଆଉ ଯୋଉ ସମୁଦ୍ର ଆଳତି କରା ହେଇଥାଏ। ତ ଯେବେ ଯିବ କେବେ ଭୁଲିବନି ସମୁଦ୍ର ଆଳତି ଦେଖିବାକୁ। ବୋହୁତ ମାନେ ଏତେ ସୁନ୍ଦର ଲାଗେ ହଁ ତମେ ଜାଣି ସେ ଜାଗାଟା ଆମେ ପାନ୍ତିନି ନା କୋଉ ପଟେ ହୁଏ ତ ଜାଣିଥିବ ସ୍ୱର୍ଗଦ୍ୱାର ର ସମ୍ମୁ କରେ ସମୁଦ୍ର ଆଳତି କରାଯାଇଥାଏ ତ ଯେବେ ବିି ଯିବ ତମେ ଦେଖିକି ଆସିବ।
ହଁ ମୁଁ ପୁରୀ ବି ଯାଇଛି ଉଁହୁଁ।
ହୁଁ ଆଉ ତମେ ଦେଖିଚ ନା ସମୁଦ୍ର କୁଳରେ ଓଟ ସବୁ ବୁଲୁଥାନ୍ତି। ତ ମୁଁ ଓଟ ପିିଠିରେ ମୁଁ ଛୋ ଟୋ ଛୁଆଟେ ହେଇଥିଲି ମୁଁ ଓଟ ରେ ବସିଇଥିଲି ଓଟୋ ସମୁଦ୍ର ପାଣି ଆସିଗଲା। ମୁଁ କହିଲି ଯା ଓଟ ତ ବୁଡିଯିବ ମୁଁ ତ ଗଳି ପଡିବି ଆଉ ଓଟକୁ ତ ଭସେଇକି ନେଇଯିବ ମୁଁ ବି ଭାସିଯିବି ଆଉ ଯେତେ କାନ୍ଦିଥିଲି ତାପରଠୁ ମୁଁ ଏପର୍ଯ୍ୟନ୍ତ ବି ଡରେ।
ହଁ ଯାହା କହିଲ ଆଉ ସ ଆମେ ଯେ ଳେ ବି ମୁଁ ପୁରୀ ଯାଏ ସମୁଦ୍ର କୂଳକୁ ସେ ସ୍ୱର୍ଗଦ୍ୱାରା ପଟେ ହିଁ ଯାଉ ଆମେ। ଆ ସମୁଦ୍ର କୂଳକୁ ସମୁଦ୍ର କୂଳରେ ବହୁତ ସାରା ଖାଇବା ପିଇବା ଦୋକାନ ବିକ୍ରି ହବଥିବ ଆଉ ବହୁତ ସାଜସଜଆ ଜିନିଷ ଘର ମାନେ ଘର ସଜାସଜି ଜିନିଷ, ଠାକୁରଙ୍କ ଫଟୋ ଶଙ୍ଖ ବହୁତ ଜିନିଷ ବିକ୍ରି ହଉଥିବ।
ତାପରେ ସେଠି ବହୁତ ହସ୍ତତନ୍ତ୍ର ମାନେ ଯୋଉ ବୁଣା ଜିନିଷ ବି ସବୁ ମିଳିଥାଏ ଲୁଗାପଟା ଆମର। ହାତ ବୁଣା ଜିନିଷ ଅ ସେଠି ବି ସବୁ ମିଳିଥାଏ। ଆଉ କଣ ଭଲ ଲାଗେ ବହୁତ ପୁରୀ ଯେତେ ବି ଆମ ଓଡିଶାରେ ଯେତେ ବି ପର୍ଯ୍ୟଟନ ସ୍ଥଳୀ ଅଛି ପୁରୀ ସ୍ଵତନ୍ତ୍ର ଭିନ୍ନ। ସେ ଜାଗାକୁ ଯିବ କେବେ ଫେରିବାକୁ ମାନେ ଇଚ୍ଛା ହବନି ଆସିବାକୁ ଛାଡିକି।
ହଁ ଆପଣ ଯେତେ ଥରେ ବି ଯାଇଥିବେ କିନ୍ତୁ ଆପଣଙ୍କୁ ପୁଣି ଥରେ କେହି ଡାକିଲେ କିମ୍ବା ଆପଣଙ୍କର କିଛି ଯୋଜନା ହେଲେ ପୁର ଯିବା ପାଇଁ ଆପଣ ଯିବେ ଆପଣ ବି ମନା କରିବେନି କି ହଁ ଏତେ ଥର ଯାଇଥିଲି କାହିଁ ଯିବି କିନ୍ତ ଆପଣଙ୍କ ପୁଣି ଇଚ୍ଛା ହେବ ହଁ। ପୁଣି ଟିକଏ ଯାଇକି ଜଗା ଦର୍ଶନ କରି ଆସନ୍ତି କି?
ହଁ ପରା ଯାହା ହଉ ମତେ ପ୍ରତିବର୍ଷ ମତେ ସୁଯୋଗ ମିଳେ ଜଗା ଦର୍ଶନ ପାଇଁ ଯାହାବି ହେଲେ ମ ଜଗା ଯେମିତି ତି ହେଲେ ମୁଁ ଯି ମନେ ମନ ଭି ରହିଥିମି କି ମୁଁ ଯିବି ମତେ ଟିକେ ଡୋରି ଲଗା ସତକୁ ସତ ଯାହା ବି ହେଲେ ତା ଦି ତିନି ମାସ ଭିତରେ ମୋ ଡୋରି ଲାଗି ସାରିଥିବ ମୁଁ ଯାଇକି ବୁଲିକି ଆସିବି। ମୁଁ ପ୍ରତିିବର୍ଷ ଏମିତି କୋଉ ବର୍ଷ ନାହିଁ ମୁଁ ଯାଇନି ମୁଁ ଅ ବିଗତ ମାନେ ଚାରି ପାଞ୍ଚ ବର୍ଷ ହବ ମୁଁ ଲଗାତାର ପ୍ରତିିବର୍ଷ ଦୁଇ ଦୁଇ ଥର ଲେଖା ଯାଉଚି ଜଗାଦର୍ଶ ନ ପାଇଁ।
ହଁ ମୁଁ ବି ମୁଁ ବି ଲଗାତାର ଯାଉଚି ପୁରୀ। ଛଅ ବର୍ଷ ବିଗତ, ଦୀର୍ଘ ଛଅ ବର୍ଷ ହେଲାଣି ପୁରୀ ଲଗାତାର ଯାଉଚି। ଛଅ ଥର ପୁରୀ ଯାଇ କି ବୁଲିକି ଆସିଲିଣି। ଏଥରକ ଜଗା ଡୋରି ତ ଏପର୍ଯ୍ୟନ୍ତ ଲାଗି ନାହିଁ, ଅ ମୋ ସାନ ଭାଇ ଘର ଜଗା ଡୋରି ଲାଗିଚି। ସେମାନେ ଯିବେ ବୁଲିବା ପାଇଁ।
ହଁ ପରା ମାନେ ମୁଁ ସେ ସବୁବେଳେ ଭାବେ ମତେ ର ଥଯାତ୍ରା ସମୟରେ ଟିକେ ଡୋରି ଲାଗନ୍ତା ନି ମୁଁ ଟିକେ ଯି କାରଣ ସେଠି ଆମେ ଜଗାକୁ ବାହାରେ ଦେଖ ଇବାକୁ ମିଳିଥାଏ ତା ମନ୍ଦିର ଭିତରେ ବହୁତ ଭିଡ ଥାଏ ନା ତ ଜଗା ତ ତିନି ଦେ ଦେବ ଦେବତାଙ୍କ ତ ଦର୍ଶନ ଠିକ ସେ ହିଁ ମତେ ମୁଁ ଦେଖି ପାରିିନଥାଏ ସେତେଳେ ମନ୍ଦିରରୁ ଯାଏ। ଏ ତ ଆମେ ଏତେ ଭଲସେ ଦର୍ଶନ ପାଇ ପାରି ନ କିନ୍ତୁ ଆମେ ଯେତେବେଳେ ରଥ ରେ ଯେତେବେଳେ ଭଗବାନ ଥାଆନ୍ତି ତ ସେତେବେଳେ ରଥଯାତ୍ରା ଟାଇମରେ ଯେତେବେଳେ ବାହୁଡା ଟାଇମ ରେ ତ ରଥ ଅଟକି ଥାଇ ନା ବଡଦାଣ୍ଡରେ ତ ସେଇ ଟାଇମରେ ଟିକେ ଭଲସେ ଟିକେ ଜାଗା ଦର୍ଶନ ମିଳିଥାଏ ଜଗା ସୁଭଦ୍ରା ବଳଭଦ୍ର। ତାଙ୍କୁ ଟିକେ ବହୁତ ନିକଟରୁ ହିଁ ଦେଖିବାକୁ ମିଳିଥାଏ। ତମେ କେବେ ରଥଯାତ୍ରା ସମୟରେ ଯାଇଚ ନା ପୁରୀ?
ନା ମୁଁ କେବେ ଯାଇନି ଭଗବାନଙ୍କ ଡୋରି ରଥଯାତ୍ରାରେ ମୋର କେବେ ଲାଗିନି। ଆଉ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ହୁଅନ୍ତି ଏତେ ଭକ୍ତ ମାନେ ଆଉ କେତେ ବାହାର ଦେଶରୁ ସବୁ ଆସିଥାନ୍ତି ରଥ ଭଗବାନଙ୍କର ରଥ ଟାଣିବେ ବୋଲି ପ୍ରଭୁ ଆଉ କେବେ ମୋର ଡୋରି ଲାଗିନି ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁ ଯେ ମୋର ରଥଯାତ୍ରାରେ ଥରେ କେବେ ଡୋରି ଲାଗନ୍ତା କି ମୁ ଯା